ହ୍ୟାଲୋ।
ହଁ କହିଲି ଭାଇ କଣ କରୁଛ?
ନାଇଁ ବସିଥିଲି ଆଉ, ତମେ?
ନା ମୁଁ ଏ ବସିଥିଲି ମୁଁ କହିଲି ମନ କହିଲା ତ କହିଲ ଭାଇକି ଟିକେ କଲ୍ କରିଦବା ଆଉ।
ହଁ ଖାଇବା ସଇଲାଣି?
ନା ଆବ ଖାଇନି।
ଓହୋ, ନାଇଁ ଆଉଟେ ପରେ ଖାଇବା ଆଉ।
ହଁ ବୁଲାବୁଲି କରିବାକୁ ଯାଇନ କୁହ?
ନାଇ ଖରା ହଉଛି ସକାଳୁ କିଏ ଭାରିବ, ତମେ?
ନା ଆଉ ମୁଁ ଯାଇନି ଯିବା ଆଉ ଚାରିଟା ପାଞ୍ଚଟା ହଉ।
ଆଚ୍ଛା ଖାଇବା ପିଆ ବି ସରନି ନା?
ନା ବା।
ଆସ କେତେବେଳେ ଖାଇବ?
ଏଇ ଆଉ ଟିକେ ଯାଉ ଖାଇବା ଆଉ।
ଅ ଘରେ ସବୁ କଣ ଖାଇ
ତମେ ଆସୁନ ଯ, ହଁ ଖାଇସାଇଲିଣୀ। ଏ ବାହାରକୁ ପଳେଇ ଆଇଛି ତ ବୁୁରିବାକୁ। ଆଉ ତମେ ଖାଇ, ଆଉ ଆଣ୍ଟୀ ଅଙ୍କଲ କଣ କରୁଛନ୍ତି କି?
କଣ ପାଇଁ? ଏଇ ଶୋଇଛନ୍ତି ଆଉ।
ଓ।
ଆଉ ଏଇ ଯୋଉ ଆଉ କଣ ତମର ସିଆଡେ କେମତି ରଜ ଚାଲିଛି?
ହଁ ବା ସେଇ ଆମ ଘର୍ ପାଖରେ ଗୋଟେ ଦୋଳିଟା ହେଇଛି ତ ଛୁଆ ସେଇଠି ଖେଳୁଛନ୍ତି ସବୁ। ଆ ଉତ୍ପାତ ହଉଛନ୍ତି ଆଉ।
ଆଚ୍ଛା, ଏମତି ତାହେଲେ ସବୁ।
ହଁ, ଆସୁନ ଇଆଡେ ବୁଲାବୁଲି କରିବାକୁ।
ନା ଏପଟ ତ ରହିଯାଇଛି, ଯିବ ପୁଣି ଚାରିଟା ବେଳେ, ସାଙ୍ଗମାନେ ଡାକୁଛନ୍ତି ଯିବି, ଦେଖିବା ଫ୍ରି ହେଲେ ଯିବି ତମ ଆଡେ ବୁଲାବୁଲି କରିବା ଆଉ।
ହଉ ଆଉ, ଆସିଲେ ମାନେ ଟିକେ କଲ୍ କରିବ ଆଉ।
ହଁ କଲ କରିବି, କଲ କରିବି ଆଉ।
ହଁ, ଯିବା କୁଆଡ଼େ ଗୋଟେ ବୁଲାବୁଲି କରିବା ନା।
ତ ତମ ରଜ, ସେମତି ଚାଲିଛି, ସିଆଡେ ଚାଲିଛି
ହଁ ବା, ଏଇ ଗୋଟେ ଦୋଳି ଲଗା ହେଇଯାଇଛି ତ, ଖେଳୁଛନ୍ତି ଛୁଆ ଆଉ।
ହଁ, ଆମର ଏଡ ପାପଡା, ଗୋଟେ ମହୋତ୍ସବ ଭଳିଆ ହଉଛି ପୁରା ଜାଣିଛ?
କୋଉଠି କହିଲ?
ଆମ ଆମ ଏରିଆରେ, ଆଉ ମହୋତ୍ସବ୍ ଭଳିଆ ହଉଛି, ଆମ ଘର
ଆଉ ହଁ ହଁ।
ଆ ଘର ପାଖରେ ପୁରା ଶୂନ ଯୋଉ ପୁରା ଆମର ପୁରା ଏମତୀ ହେଇଛି, ପୁରା କମ୍ପିଟିସନ ଟିସନ୍ ହଉଛି, ପୁରା ଦୋଳିର, ପୁଣି ଝୋଟି କମ୍ପଟିସନ, କେ ସେ ପୁରା, ବଡ ଆକାରରେ ପୁରା ହଉଛି ଆଉ।
ଆଉ ବଢିଆ ଆଉ।
ଆ ତମର ସିଆଡେ ସେମିତି ହଉନି କି?
ନାଁମ ଆମ ଇଆଡେ ଆଉ ହଉନି ଖାଲି ଦୋଳି ଫୋଳି ଖେଳୁଛନ୍ତି। କମ୍ପିଟେସନ ମୁଁ ଶୁଣିଛି ତମ ଏରିଆରେ ହୁଏ ବେଲି।
ଆଛା।
ହଁ ଯାଇନି କେତେବେଳେ ଆଉ।
ଆଉ ତମେ ଏରା ଫେମସ କଣ? ପର୍ବପର୍ବାଣି ଭିତରେ।
ଆମର ସେଇ, ଖେଳନ୍ତି ଛୁଆମାନେ, ଆଉ କ୍ରିକେଟ ଫ୍ରିକେଟ ଆଉ।
ଆରେ ନା ନା ପୂଜା ପର୍ବ ଯଉ
ଓହ ପୂଜ ଏ ଗଣେଶ ପୂଜାହେରିକା ଆଉ। ଗଣେଶ ପୂଜା ଭଲ ଭଲ ଭଲ ଭଲ ଲାଇନ ଯାଏ ମେଲନ ଫେଲନ ହୁଏ ତ।
ଆଚଛା।
ହଁ ହଁ ଆମ ସାହିରେ ମେଲଣ ହୁଏବା।
ଅ କେମ
ଏଇ ହଁ ବଡ଼ା ତକ ସବୁତିକ, ଯୋଉ ସାହିରେ ହୁଏ ମୂର୍ତ୍ତି ଫୂର୍ତ୍ତି ସବୁ ଆମ ସାହିପଟେ ଦେଇକି ଯାଏ ଆମେ ଧୂପକାଠି ହେରିକା ଦେଇ ପୂଜା ଫୂଜା କରୁ ଆଉ। ହଁ ତମଆଡେ ହୁଏନି କି?
ଆମର ଆଡ଼ ହଁ ଆମର ହୁଏ, ଆମର ତ ଖାଲି ଇଆଡେ, ଡିଜେଗୁରା ଖାଲି ଆଉ। ବ୍ୟାଣ୍ଡ ତ ଆମର ନାଇଁ ଏପଟେ ଖାଲି ଆମର ପୁରା ଡିଜେ। ଡିଜେ, ତାପରେ ପୁଣି ମେଲୋଡି ମେଲୋଡି ହବ ତାପରେ କେତେ ଅଲଗା ହବ ପୁଣି ବୟ ପୁରା ଧୁମଧାମରେ ହୁଏ ସେମିତି ଆଉ। ଏମିତି ଚାଲେ ଆଉ। ଆମର ଇଆଡେ ଗଣେଶ ପୂଜା, ଆମର ଏପଟେ ଲକ୍ଷ୍ମୀ ପୂଜା ଟିକେ ଅଧିକ ଫେମସ, ତମ ଯେମିତି ଗଣେଶ ପୂଜା।
ଆମର ଏପଟ ଗଣେଶ ପୂଜା ବ୍ୟାଣ୍ଡ ଫ୍ୟାଣ୍ଡ ଭଲ ଯାଏ ତ, ବାଜା ବ୍ୟାଣ୍ଡ ଫ୍ୟାଣ୍ଡ ଭଲ ଯାଏ, ଗଣେଶ ପୂଜା ଫେମସ ଅଛି ଆଉ।
ହଁ ତମର ହିଆଡେ ପା ବାଲିଯାତ୍ରା ବି କୁଆଡେ ଭଲ, ଭଲ ଧୁମଧାମ ରେ ହୁଏ? ଆ କେମିତି କଣ, କେତେ ଦିନ କଣ ପଡେ?
ଚଉଦ ଦିନି କି, ଦଶ ପନ୍ଦର ଦିନ ଇନ୍ତି ପଡେ ଆଉ।
ଆ ତମେ କେତେ ଦିନ ଯାଅ, ସେତେ ଦିନ ଭିତରେ?
ବୁଲି ହୁଏନି ହେଇ ଦିଇ ତିିନ ଦିନ ବୁଲେ ଆଉ।
ଆଚ୍ଛା, ବାଲିଯାତ୍ରା ତାଲେ ହୁଏ ନା ପୁରା ପୁରା ବଟ ଆକାରରେ ହୁଏ ପୁରା।
ହଁ ବହୁତ ଆଜ୍ଞା ବଡ ଆକାରରେ ହୁଏପା, ଆ ବାଲିଯାତ୍ରା ସବୁ ସ ବହୁତ ଲୋକ ଆସୁଚନ୍ତି ବା।
ଆଚ୍ଛା। ଆଉ ମୁଁ ଯାଇନି ଦେଖିଆ ଏଇ ବର୍ଷ ପହିଲେ ହବ ଯଦି ଯିବି ଆଉ ଫୋନ ମାରିବି ଆଉ।
ଆସିବ ଆଉ।
ତମେ ଥିବ ନା ପୁଣି କୁଆଡେ ପଳେଇଥିବ?
ନାଁମ ଜିବୁ।
ଓ ଏମିତି ତାହେଲେ ତର ଖାଲି କଣ ହୁଁ କୁହ?
ହେଇବା କଉ ଗୋଟେ ମେଳା ପଡିଛି?
ଆଚ୍ଛା ହଁ ତମର ସିଆଡେ ତ ପଳେ ବେଡା ଆଉ ହଉ ବାଲିଯାତ୍ରାକୁୁ ଯିବା ଆମେ।
ଦଶହରା ବି ଅଛି।
ଆଜ୍ଞା ତର ଆଉ ଦଶହରା କେମିତି କଣ ହୁଏ?
ହଁ ଦଶହରା ତ ଆଉ ଧୁମଧାମରେ ହୁଏ ରାତି ଯାକ ମେଢ ଯାଏ।
ଆଚ୍ଛା। ଲୋକ ମାନେ ବହୁତୁନା।
ହୋ ବହୁତ୍ ଦଶହରାବି। ଦଶହରାବି ବହୁତ୍ ଭଲରେ ହୁଏ ଆଉ ଗାଡ୍ ଫାଡ୍ ଯାଏ ବାଜାହରେକି
ଆଚ୍ଛା ତମ ସାହିରେ ଦଶହରା ହୁଏ ନା ବଜାର ମାନଙ୍କରେ ହୁଏ।
ବଜାର ମାନଙ୍କରେ ହୁଏ ଆମ ସାଇରେବି
ଆଚ୍ଛା। ଏମିତି ତାହେଲେ ସବୁ ଆମରବି ଇଆଡ଼େ ଏମିତି ହୁଏ ଦଶହରା ଆମ ଦଶ ନର୍ମାଲ ଯେମିତି ହେବା କଥା ହୁଏ ଆଉ। ହୁଏ ଆମରତ ଇଆଡ଼େ ରଜତ ପୁରା ଧୁମୁଧାମରେ ହଉଚି ଆଉ ଆମ ଗାଁ ଏରିଆନା ତମରତ ସହର ଏରିଆ ପୁରା। ଆଉ ଏଇ ଗାଁ ଏରିଆ ସେମିତି ଚାଲେ ସବୁ ଠିକ୍ ଟା ତମେ ଏଇନା ଆଉ କଣ ପଢୁଚ କଣ?
ହଁବା ମୁଁ ହେଲେ ପଢୁଥିଲି ଏବେ ଏସାଇଲାଏଇ ମୋର ଆଉ।
କଣ ସଇଲା ମାନେ କଣ ଟେନ୍ଥେ ନାକଣ?
ହଁ ମୋର ଫାଷ୍ଟିୟର ଏବେ ସଇଲା।
ହଁ।
ରି ଆଡ଼ିମିସନ୍ କରିମି ଭାବୁଚି ଆଉ ମୁଁ ଭାବୁଚି ଗାଁ ଏରିଆରେ କରିଦେବି।
ଆଛା ଟାଇନ ସାହରରେ କରୁନ।
ସେପଟେ କରିଦେଇକି ଭାବୁଚି ଆଉ କିକଣ କରିବି ସେଆ ଭାବୁଚି ପ୍ଲସ୍ ଟୁ କରିବିକି କରିବିନି ଦେଖିଆ ଆଉ।
ଆଚ୍ଛା ଏମିତି ତାହେଲେ।
ଡିସାଇଟ୍ ହେଇନି କଣ ଗୋଟେ କରିବା ହଁ ସବୁ ଠିକ୍ ଠାକ୍ ଚାଲିଚି।
ହୁଁ ଭଲ ଆଉ ଆଉ କଣ ଖବର ସବୁ ଠିକଠା।
ହଁ ରିଟା ଆଜି କଣ ରାତିରେ ଆଜିତ ରବିବାରେନା ର ଚଳାଇବି ସେ ଏପଟେ କଣ ଆଜି ହବ ଆଜି କାଲି ବୋଧେ।
ହଁ ତମରତ ସ ସିଆଡ଼େ ବୁଲାବୁଲି କରିଥାଏ ଆମରତ ଏଆଡ଼େ ପୁରା ଚାଲିଶି ପୁର କରା ଗହଳି ମାନେ ଅଲଗା କରି ପାଇଁ ଗାଁଟା ପୁରା ସହର ଭଳିଆ ଲାଗୁଚି ଏତେ ଗହଳି।
ହଁ ବା ତମର ସେପଟେ ରଜ ଫେମସ୍ ନା ରଜ ଲକ୍ଷ୍ମୀ ପୂଜା ହାରିକି। ଲକ୍ଷ୍ମୀ ପୂଜାରେ ତମର ସେମିତି କେମିତି କଣ ଯାଏ।
ଲକ୍ଷ୍ମୀପୂଜା ସେମିତି ଆମର ସେମିତି ମେଡ଼ ହୁଏ ମେଡ଼ ଆମେ ରାତି ପୂର୍ବ ରାତିରୁ ଆଣିବାକୁ ଯିବୁ ହେଲା। ଯିବୁ ପୁରା ମଜାମସ୍ତି କରି ଯିବୁ ମେଢ଼ ଆଣିବୁ ତାପରେ ତାପରଦିନ ଯୋଉନ ପୂଜା ସେନ ପୂଜା ହବ ଆରେ ଗୋଟେ ଦିନ ଭୋଗବି ଘଣ୍ଟା ହବ। ତାପରେ ଯେତେଳେ ଡ୍ୟାନ୍ସ ପାର୍ଟି ସବୁ ଆସିବେ ମେଲୋଡ଼ି ମେଲୋଡ଼ି ହୁଏ। ହୁଏ ତାପରେ ଦି ତିନି ଦିନି ପରେ ଆମର ପ୍ରଶାସନ ମାନେ ମେଢ଼ ପକ୍ଷ ବିସର୍ଜନ ହୁଏ ତାପରେ ଆସେ ଆମେ ଡିଜେ ମିଜେ ବାଜା ସବୁ ଆସେ ପୁରା ମଜାମସ୍ତି ମାନେ କେତେ ଆମର ଏଠି ଗୋଟେ ଲ ଲକ୍ଷ୍ମୀ ମିଳିବନି ଆଉ ବହୁତ୍ ଲକ୍ଷ୍ମୀପୂଜା ହୁଏ ତାର ଏକାଥରେ ଗୋ ଗୋଟାଏ ଦିନରେ ସବୁ ମେଢ଼ ଉଠୁଥିବ ପୁରା ଲାଇନ୍ ବାଇ ଲାଇନ୍ ଯାଉଥିବ ମାନେ ଦୁଆନ୍ଧାର କୁଆଡୁ କୁଆଡୁ ଚାରି ଅଲଗା ଆଡ଼ୁବି ତମ ଏରିଆରେବି ପ୍ରାୟ ଲୋକ ଆସନ୍ତି ଦେଖି ଖିବାକୁ ଏଇଠି ଭସାଣି ଫେସ୍ ଫେମସ୍ ନା ହଁ ଫେମସ୍ ନା। ଏମିତି ତମର ଯେମିତି ଗଣେଶ ପୂଜା ଦଶରା ଖେଳ ଆମର ସେମିତି ଲକ୍ଷ୍ମୀ ପୁଜା ଫେମସ୍ ପୁରା ଧୁମଧାମରେ ହୁଏ ଆଉ।
ହଁ ହଁ ଭିଡ଼ ସେପଟେ ରୁହେ ଲଷ୍ମୀ ପୂଜା ବେଳେ ମୁଁ ଶୁଣିଚିତ।
କଣ କହିଲ?
ମୁଁ କହିଲି ସେପଟେ ଲକ୍ଷ୍ମୀ ପୂଜା ଫେମସ୍ ତ ମୁଁ ଜାଣିଚି।
ହଁ ଆମ ଡିଜେ ଆସେ ପୁଣି ବେଳେ ଜଣେ ବ୍ୟାଣ୍ଡେବି ଆଣି ଦଉଛନ୍ତି ବ୍ୟାଣ୍ଡତ ଏବେ ଚାରିଆଡ଼େ ଚାଲିଚି ପୁରା।
ହଁ ବ୍ୟାଣ୍ଡ୍ ତ ଏବେ ସବୁଆଡେ ଚାଲିଚି।
ହୁଁ ବର୍ଷାପରା ତାପରେ ସିଆଡେ ଗଣେଶ ପୂଜା ସଟା ଆଉ କୋଉ କୋଉ ପୂଜା ହୁଏ?
ଆଉ କାର୍ତ୍ତିକଶ୍ଵର ହୁଏ କାଳୀପୂଜା ହୁଏ। ବହୁତ ପୂଜା ହୁଏ ସରସ୍ଵତୀ ହୁଏ। ହୁଏ ସ ସବୁଥିରେ ବ୍ୟାଣ୍ଡ୍ ଫ୍ୟାଣ୍ଡ୍ ଯାଏ। ବ୍ୟାଣ୍ଡ୍ ତ କମ ବାଜା ବ୍ୟାଣ୍ଡ୍ ଫ୍ୟାଣ୍ଡ ସବୁ ଯାଏ ଆଉ। ଆମେ ଏଇଥର ଗଣେଶ ପୂଜାରେ ସେଇଆ ବା ରାତିରେ ଯାଇଥିଲୁ।
ହୁଁ
ମିଟିଙ୍ଗ୍ ଫିଟିଙ୍ଗ୍ ବୋଧେ ହବ ଆଜି ପହରଦିନ ଆଡିକି ଆଉ ଗଣେଶ ପୂଜା ଆସୁଚି ନା ପାଖେଇ।
ଆଚ୍ଛା
ହଁ ମିଟିଙ୍ଗ୍ ଫିଟିଙ୍ଗ୍ କଣ ସବୁ କରିବେ।
ହୁଁ
ତମ ଆଡେ ତ ସେମିତି ଦେଇ ଦଉଛନ୍ତି ପିଲା ମାସିକିଆ ଆଉ କଲେକ୍ସନ ଏଠି କରୁ
ତମର କଣ ଡାଇରେକ୍ଟ ଏମତି କଣ କେମିତି କଲେକ୍ସନ ସବୁ ହୁଏ?
ମାସିକିଆ କରୁଛନ୍ତି ଅଧା ପିଲା ଡାଇରେକ୍ଟ ଦଉଚନ୍ତି ହଉଛି ସିମିତି ଆଉ। ଭଲ ରଦିକରେ କରୁଛନ୍ତି ନା ବଜେଟ ଅଧିକ।
ହଁ ତମ ଆଡେ ତ ଡିଜେ ବ୍ୟାନ୍ ନା?
ବୋହୁତ ପ୍ୟାନ ଏରିଆ ନା।
ଆଚ୍ଛା
ବାର୍ଷିକିଆ କଲେକ୍ସନ ବେଳେ ବେଳେ କରନ୍ତି କେତେବେଳେ ଡାଇରେକ୍ଟ ବର୍ଷେ ପରେ ଗଣେଶ ପୂଜାକୁ ଗଣେଶ ପୂଜା ଦିଅନ୍ତି ପିଲା। ଦିଅନ୍ତି ଦେଖିକି ଆଉ।
ଓ
ବୋହୁତ ପିଲା ନା।
ଆଚ୍ଛା ଆଉ ଖେଳାଖେଳି କରିବାକୁ ଯିବ ଚାରିଟା ବେଳେ ନା ନାଇଁ?
ଆଜି ରାତିରେ ତ ଟୁର୍ଣ୍ଣାମେଣ୍ଟ ଅଛି ଚାରିଟା ବେଳେ ଭାବୁଚି କୁଆଡ଼େ ଟିକେ ବୁଲାବୁଲି କରିବାକୁ ଯିବି ହାରି।
ଆଚ୍ଛା
ଦିଇଟା ମ୍ୟାଚ୍ ଅଛି ଖେଳିବା ଆଉ।
ଆଉ ତମେ କ୍ରିକେଟ୍ ଖେଳ ନା?
ହଁ ଟୁର୍ନାମେଣ୍ଟ ଅଛି ଆଉ।
କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିରାଚଳା ସବୁ ତମର କଣ? ବ୍ୟାଟିଂ ନା ବୋଲିଂ ତମର।
ସେମିତି ଖେଳୁ ଆ ମଜାମସ୍ତିରେ ଆଉ।
ଅ ତାହାଲେ ଖେଳିଲଣି କେତେ ଟୁର୍ଣ୍ଣାମେଣ୍ଟ୍?
ଆ ବୋହୁତ ଟୁର୍ନାମେଣ୍ଟ ଅଛି।
ଆମର ତ ଇଆଡେ ସୁଦା ଡେଲି। ହଁ ଆମର ତ ଏଠି ଡେଲି ଆମର ଗାଁରେ ତ ଏଇଠି ସବୁବେଳେ କ୍ରିକେଟ ଆଉ। ଆଉ କୁଆଡେ କିଛି ବୁଲାବୁଲି ନାହିଁ। ତ ଚାରଟା ହବ ମାନେ କ୍ରିକେଟ।
ତମ ସେପଟେ ସର୍ଟ ବାଉଣ୍ଡ୍ରି ଟୁର୍ଣ୍ଣାମେଣ୍ଟ ପ୍ରାୟତଃ ହୁଏ।
ହଁ ହର୍ଟ ବାଉଣ୍ଡ୍ରି ଲଙ୍ଗ୍ ବାଉଣ୍ଡ୍ରି ସବୁଉରା ଆମର ତ ଏବେ ଟୁର୍ଣ୍ଣେଣ୍ଟହେଇଥିଲା ସରିଲାଣି। ପୁଣି ହବ ରଜ ସରିଲା ପରେ ତ ଟୁର୍ଣ୍ଣାମେଣ୍ଟ ମାନେ ଭ ଏଠି ବହୁତ ହୁଏ। ଗାଁରେ ତ କ୍ରିକେଟ ମେନ୍ ଆଉ।
ହଁ ବା ଗାଁରେ ଚାରିଟା ଚାରିଟାରୁ ଛଅଟା ପିଲା କ୍ରିକେଟ।
ହଁ ଆଉ କିଛି ନାହିଁ ସବୁ ବର୍ଷ ର୍ଷ ବାର ମାସ ଯାଙ୍କ କ୍ରିକେଟ ଖାଲି ଚାରିଟ ଛଟା। ହି ହି
ଆଉ ଗେମ୍ ଫେମ୍ ଖେଳୁଚ କି ଖେଳୁନ ଛାଡି ଦେଇଚ? ମୁଁ କହିଲି ଗେମ୍ ଫେମ୍ ଖେଳୁଚ ନା ଚଡ଼ିଦେଇଚ।
ନାଇଁ ଖେଳୁନି କଁ ବେଳେ ବେଳେ ଯାହା ମାଇଣ୍ଡ ଫ୍ରେସ୍ ଖେଳିବା ପାଇଁ କଥା ଆଉ ନହେଲେ କଣ ଖେଳିବା ଆଉ।
ଆଉ ବେଳେ ବେଳେ ଖେଳିଲେ କଷ୍ଟମ ଫଷ୍ଟମ ପକେଇବା ଆଉ।
ଆଉ ଖେଳିବା ତମେ ବି ଖେଳ ତାହେଲେ ନା କେତେ ବର୍ଷ ହେଲା ଖେଳୁଚ।
ମୁଁ ସେଇ ତିନି ଚାରି ବର୍ଷ ହବ ଆଉ। ତିନି ଚାରି ବର୍ଷ ହବ ଆଉ।
ଆଚ୍ଛା ଗେମ୍ ତା ସବୁ ଚାଲିଚି।
ହଁ ସେମିତି ଟାଇମ ପାସ୍ କରିବା କଥା ଆଉ ଖରାବେଳ ଟାର କୁଆ ଯେଉଁ ଖରା ହୋଉଚି ବସିିକି ଗେମ୍ ଖେଳିବା କଥା ଆଉ କଣ କରିବେ।
ଅଁ ଘରେ ସବୁ ଖାଇସାରିଲେଣି।
ଘରେ ସବୁ ଖାଇସାଇ ମୁଁ ଟିକେ ବାହାରେ ଅଛି ତ।
ଆଚ୍ଛା। ହଉ ମୁଁ ଯାଉଛି ତ ଏବେ ଖାଇବାକୁ ଆଉ ଖାଇସାରିକି ମୁଁ ପରେ କଲ୍ କରୁଛି ଆଉ ହେଲା। ରହିଲି।
ହଁ।